ଶୁଭ ସକାଳ, ହାଲୋ
ସେ ଫଳ ଖା?
ଦୋସୋ ବାର୍ କେମିତି ଅଛନ୍ତିୁ?
ଭଲ ଅଛି ଆପଣ କଉଠି ଘରେ ଅଛନ୍ତି ନା ବାହାରେ ଅଛନ୍ତି?
ଘର ଭିତରେ ବର୍ଷା ହେଉଛି।
ଆଛା ଆପଣଙ୍କ ଏରିଆ ରେ ତାହେଲେ ବର୍ଷା ହଉଛିି।
ଆଜ୍ଞା ରାତିରୁୁ ବର୍ଷା ହଉଛି ଆଉ।
ନା ଆତିରୁ ବର୍ଷା ହଉଛି।
ହଁ ଏ ଟକେ
ଆଉ ବର୍ଷା ବହୁ ହଁ, ହଁ,
ଟିକେ ଛାଡିଥିଲା ପୁଣି ଜୋରରେ ବର୍ଷା ଉଛି ଆଉ।
ଆପଣ ଆପଣ ମାନେ ଭାଗ୍ୟବାନ ଲୋକ କି ଆପଣଙ୍କ ଏରିଆ ରେ ବର୍ଷା ହଉଛି। ଆମେ ତ ପନ୍ଦର ଦିନ ଉପରେ ହେଲାଣି ବର୍ଷାର ମୁହଁ ଦେଖିନୁ।
ଆଛା ଆଛା କଣ ସେପଟେ ଖରା ହଉଛି ନା କଣ?
ହଁ, ନିହାତି ମାନେ ପ୍ରବଳ ଗରମ ଖରା ବହୁତ୍ ଜୋରରେ ହଉଛି ବର୍ଷା ତ ବହୁତ ଦିନ ହେଲା ହେଲାଣି।
ଆଛା ଏ ତାହେଲେ ମେଘୁଆ ମେଘୁଆ ବି ହେଇନି କି?
ହଁ, ମେଘୁଆ ପାଗ ହେଇଥିଲା କିନ୍ତୁ ଏବେ ତ ଖରା ହେଲାଣୀ।
ଓହୋ ଆମର ଏପଟେ କାଲିଠାରୁ ଜୋର ବର୍ଷା ହେଉଛି ଆଉ।
ଅହୋ ମାନେ କଣ କହିଲେ କି? ମୌସୁମୀ ଆପଣଙ୍କ ଜାଗା ପାଇଁ ଆସିଛି।
ଆଜ୍ଞା।
ମୁଁ କହିଲି ମୌସୁମୀ ଟା ଆପଣଙ୍କ ପାଇଁ ଆସିଛି ଇନ୍ଦ୍ରଦେବ ଆପଣଙ୍କ ଉପରେ ଟିକେ କୃପା କରୁଛନ୍ତି ବୋଧେ ହେ ବର୍ଷା ହଉଛି ଆଉ।
ଆଉ ଖୁସି ହେଇଯାଇଛନ୍ତି ଆଉ ବସୁଛନ୍ତି ଆଉ।
ବର୍ଷୁଛନ୍ତି ଆଉ। ଆମର ଏପଟେ ଆମେ ପୋଡି ଚଳି ଗଲୁଣୁ ଆମକୁ ବର୍ଷା ଟିକେ ଭାଗରେ ମିଳୁନି।
ହଁ ଆମର ଏପଟେ ସବୁ ଖାଦ୍ୟରୁ ଶେଷ ସବୁ ସରିଗଲାଣି ତ ଇନ୍ଦ୍ରଦେବ ବହୁ - ବହୁତ ଚିନ୍ତା କଲେ ଆଉ ବର୍ଷା ତା ପାଖରେ ଛନ୍ତି ଆଉ।
ଆଛା ଆଛା ଆପଣଙ୍କ ଗାଁ ରେ ରୁହନ୍ତି ନା ସହରରେ ରୁହନ୍ତି?
ଆ ହେ ସହରରେ ରହୁଛି।
ଆଛା ସହରେ ରୁହନ୍ତି। ତାହେଲେ ଆଜି ବର୍ଷା ପାଇଁ ସବୁ ଆପଣ ବାହାରକୁ ଯାଇପାରୁନଥିବେ। ଆପଣଙ୍କର କିଛି କାମରେ।
ନାଇଁ ବାହାରକୁ ଯାଇ ହଉନିଛ ପାଖରେ ଛତା ନାହିଁ। ଆ ଆମେ ଜାଣିନଥିଲୁ ହଠାତ୍ ବର୍ଷା ହେଇଗଲା।
ଆଛା ନାଇଁ ନାଇଁ ଆପଣ ପାଖରେ ଛତା ନିହାତି ରଖିବା କଥା କାହିଁକି ଛତା ହଉଛି ଗୋଟେ ଏମିତି ଜିନିଷ ଯୋଉଟା ଆପଣ ବର୍ଷା ଖରା ଉଭୟରେ ବ୍ୟବହାର କରିପାରିବିଟ ଛତା ରଖିବା ନିହାତି ଦରକାର।
ଆଜ୍ଞା ମୁଁ ଭାବୁଛି ଟିକେ ବର୍ଷ ଛାଡ଼ିଗଲେ
ସୁବିଧା ଦେଖି ଛତା ଆଣି ଦିଅନ୍ତୁ କିନ୍ତୁ ଯଦି ମୋର ଉପଦେଶ ଆପଣ ମାନିବେ ତ ଛତା ଅପେକ୍ଷା ଆପଣ ଏଇ ଯୋଉ ରେନି କୋଟ ମିଳେ ସେଇଟା ଆଣିଦବା ଭଲ ହବ। କାହିଁକି ଯଦି ଆପଣ କେବେ ଗାଡିରେ କୁଆଡେ ଯାଆନ୍ତି ତାହେଲେ ଛତା ଧରିକି ତ ଆପଣ ଯାଇ ପାରିବୁନି ତ ଭଲ ହବ କି ଯଦି ଆପଣ ଗୋଟେ ରେନି କୋଟ ଧରିକି ଆସନ୍ତେ।
ହଁ ନିଶ୍ଚିତ ଭାବରେ। ସେ ବର୍ଷା ପୋଷାକ ଆଣିବା ଆଉ।
ହଁ ପବନ ବି ହେଲେ ଛତା ପୁଣି ଭାଙ୍ଗି ଯିବାର ସମ୍ଭାବନା ବି ଅଛି ତ ଦେଖନ୍ତୁ ସୁବିଧା ଅସୁବିଧା
ନିଶ୍ଚିତ ଭାବରେ ସେ ବର୍ଷା ପୋଷାକ ହିଁ ଭଲ ରହିବ।
ବର୍ଷା ପୋଷାକ ହିଁ ଭଲ ରହିବ ଆଉ କଣ ଜଳଖିଆ ଖାଇଲେଣି ନା ନାଇଁ?
ଜଳଖିଆ ନାହିଁ ଖାଇନୁ ଆମର ବନେଇନୁ ଆମେ ବନେଇବୁ। ଆପଣ କଣ ବନେଇଛନ୍ତି?
ଆମେ ତ ଜଳଖିଆରେ ଏମିତି ମାଣ୍ଡିଆ। ବା କୌଣସି ଫଳ ଏମିତି କିଛି ଖାଉ ଆପଣ କଣ ଖାଆନ୍ତି?
ଆମେ ଜଳଖିଆରେ ପଖାଳ ଖାଉ।
ଆଚ୍ଛା ତାହେଲେ ଆପଣ ପୁରା ଦେଶୀ ଲୋକ ପଖାଳ ଖାଆନ୍ତି କିନ୍ତୁ ବହୁତ ଭଲ ଜିନିଷଟେ।
ଆଜ୍ଞା ଦେହ ପାଇଁ ବହୁତ ଉପଯୋଗୀ ଆଉ।
ବହୁତ ଭଲ କିନ୍ତୁ ଏଇ ଜିନିଷ ଟା ଦେହ ପାଇଁ ତ ବହୁତ ଉପଯୋଗୀ। କିନ୍ତୁ ଆମେ ଯେହେତୁ ଟିକେ ପଢା ପଢି କରୁଛୁ ତ ସକାଳୁ ଆମେ ଯଦି ପଖାଳ ଖାଇବୁ ତାହେଲେ ସେ ଆମକୁ ପୁରା ନିଶା ଲାଗି ଯାଉଛି ମାନେ ଆମେ ଆଉ ପାଠ କିଛି ପଢି ପାରୁନୁ ଆମେ କେବଳ ଏମିତି ଢୁଳେଇ ଢୁଳେଇ ଆମର ଦିନ ଯାଉଛି ଯଦି ସକାଳୁ ପଖାଳ ଖାଇଦେବୁ। ପଖାଳ ବି ସେମିତିରେ ସମସ୍ତଙ୍କୁ ପସନ୍ଦ ଆମେ ବି ପଖାଳ ପସନ୍ଦ କରୁ। କିନ୍ତୁ ଯଦି ଖାଇଦେବୁ ମାନେ କଣ କହିଲେ ପଖାଳ ଆପଣ ଅଳ୍ପ ଖାଇପାରିବେନି। ଯଦି ଖାଇବେ ତାହେଲେ ଆପଣଙ୍କ ପେଟ ଫୁଲ ହବ। ଆଉ ଆପଣ ଗୋଟେ ଜାଗାରେ ଯଦି ପଢିବା ପଢିବାକୁ ବସିବେ ତାହେଲେ ଆପଣଙ୍କୁ ଯୋଉ ପ୍ରକାର ନିଦ ଲାଗିବ ଆଉ ଆପଣ ଭାବି ପାରିବେନି।
ଆଉ ପଢ଼ିବାକୁ ଇଚ୍ଛା ହେବନି ଖାଲି ଶୋଇବାକୁ ଇଚ୍ଛା ହେବ।
ତ ଶୋଇବାକୁ ଇଚ୍ଛା ହବ। ଆ ସେଥିପାଇଁ ସକାଳୁ ପଖାଳ ଖାଇବାକୁ ଟିକେ ଆମେ ପଛ ଘୁଞ୍ଚା ଦଉ।
ତାହେଲେ ଆପଣ ଆଜି କଣ ମାଣ୍ଡିଆ ଖାଇଛନ୍ତି?
ନା ନା ସେମିତି କିଛି ନାହିଁ ଜଳଖିଆ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପଯୋଗୀ କିନ୍ତୁ ମୁଁ ଟିକେ ଜଳଖିଆ ଖାଏନି କାହିଁକି ଜଳଖିଆ କୌଣସି ପ୍ରକାର ଆପଣ ବି ଜଳଖିଆ ଖାଇବେ ଯଦି ତାହେଲେ ଆପଣ ଘଣ୍ଟା ଘଣ୍ଟା ଧରି ପଢିବାକୁ ବସି ପାରିବେନି ତ ଏମିତି କିଛି ଆପଣ ଏଇ ଯୋଉ ତୁଳସୀ ମଞ୍ଜି ତାପରେ ଗଲେ ଭୁସି ଏମିତି କିଛି ବି ପାଣି ଏମିତି କରିକି ରାତିରେ ଯୋଉଟା ଆମ ରଖିକି ସଖାଳୁ ପିଇକି ତାପରେ କାର୍ଯ୍ୟରତ ତାପରେ ସିଧା ଆମେ ଖରାବେଳ ଖାଇବା ଖାଇବାକୁ ଇଛା କରୁ କାହିଁକି କିଛି ବି ଖାଇଲେ ହାଁ
ଆପଣ ବୋଧେ ମାନେ ଅସାଧ୍ୟ ଟାଇପ ଔଷଧିଅ ପ୍ରକାର ଭାବରେ ସେବନ କରିଛନ୍ତି ଆଉ
ହଁ ହଁ
ବୋଧେ
କଣ କରିବା ହଁ ହଁ କି ସେଇ ଅଭ୍ୟାସ ଅଭ୍ୟାସ ରେ ସେ ପରିଣତ ହେଲାଣି ତ ଭୋକ ବି ଆମକୁ ଏତେ ଲାଗେନି
ଆଚ୍ଛା
ଆଉ ଯ କିନ୍ତୁ କିନ୍ତୁ ସ୍ବାସ୍ଥ୍ୟକୁୁ ଧ୍ୟାନ ଦବା ହିସାବରେ ଯଦି ଦେଖିବାକୁ ଯିବେ ତାହେଲେ ସଖାଳୁ କିଛି ବି ଖାଇବା ନିହାତି ଜରୁରୀ
ନିହାତି ଭାବରେ ନହେଲେ ଆମର ବଡି ଆମ ଶରୀରରେ ଶକ୍ତି ଶକ୍ତି ଅଭାବ ହବ
କିନ୍ତୁ ସେ ଶକ୍ତି ବି ସେଇ ଲୋକ ମାନଙ୍କ ଦରକାର ଯୋଉମାନେ ଶାରୀରିକ ପରିଶ୍ରମ କରନ୍ତି ଆମେ ତ ପୁଣି କିଛି ଶାରୀରିକ ପରିଶ୍ରମ କରିନୁ ଏଠି ଯାଇକି ସେଠି ବସିବୁ ପାଠ ପଢିବୁ ତ ଆମେ ଟିକେ ଅବହେଳା କରୁ ସକାଳୁ କିଛି ବି ଖାଇବା ପାଇଁ ଆଉ
ହଁ ତଥାପି ବି କିଛି କିଛି ଅଳ୍ପ ମ ତ୍ରାରେ ଖାଇଲେ ଭଲ ନହ ନହେଲେ ନହେଲେ ଆମ ଶରୀରରେ ଅମଳର ମାତ୍ରା ବଢଯିବ ଆମକୁ ଛାତି ଜଳାଇବ ଆଉ ବେଳେବେଳେ ବାନ୍ତିି ଲାଗେ
ଠିକ ବାନ୍ତି ଲାଗିବ ଠିକ ଠିକ ଆପଣ କହିଲେ ଏଇ ଜିନିଷ ଟା ମୁଁ ବହୁତ ଥର ଅନୁଭବ କରିଛି କିନ୍ତୁ ଯେହେତୁ ଅଭ୍ୟାସରେ ପରିଣତ ହେଇଗଲାଣି ତ ଏବେ କିଛି ହଉନି ଯେତେବେଳେ ମାନେ ଆମେ ଆରମ୍ଭ କରିଥିଲୁ ଯେତେବେଳେ ଏଇ ଜିନିଷ ତ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଥିଲା ଯାହା ଯାହା ଆପଣ ସବୁ ଲକ୍ଷଣ କହିଲେ କି ଛାତି ଜଳିବା ସେଠୁ ଗଲେ ପେଟ କାଟିବା ଆ ପ ବାନ୍ତି ଲାଗିବା ଏଇ ବହୁତ ଜିନିଷ ହୁଏ ଯାହାକୁ ବୋଧେଇ ଗ୍ୟାଷ୍ଟ୍ରିକ୍ ଏମିତି କିଛି କୁହନ୍ତି ଆଉ ହଁ ଏମିତି ବହୁତ ଜିନିଷ ହୁଏ ଆପଣଙ୍କ ପରାମର୍ଶ ଠିକ ଅଛି କି ସକାଳୁ କିଛି ଖାଇବା ଦରକାର ନିହାତି
ହଁ ନିଶ୍ଚିତ ଭାବରେ ଛେ ଛେ ତେଲର ତେଲର ଜିନିଷ ଖା ଖାଇବା ଟିକିେ କମେଇ ଦେଲେ ହେଇଯିବ
ହଁ ହଁ ନିହାତି ନାଇଁ ଏଠି ବି ଆ ଆମେ ମୁଁ ଯୋଉ ଜାଗାରେ ରହୁଛି ଏଠି ବି ବହୁତ ଜିନିଷ ମିଳେ ଯେମିତି ସଖାଳୁ ଏ ଯୋଉ ଆମେ କଣ କହୁଛନ୍ତି ଦହି ମାଣ୍ଡିଆ ମିଳେ। ଆଉ ଆପଣ କିଛି ବି ଏମିତି ଯେମିତି ଏଇ ଯୋଉ ଲମ୍ବା ଲାଉ ଲାଉ। ଜୁସ୍ ବି ମିଳେ ଆପଣ ପିଇ ପାରିବେ। ତାପରେ ଗଲେ ଆମର ଚୁକନ୍ଦର କଣ କହିଲେ ଏଇ ଯୋଉ ବିଟ୍ ରୁଟ ଯୋଉ ତାର ବି ଜୁସ୍ ମିଳେ ଆପଣ ଖାଇପାରିବେ କିନ୍ତୁ ଆପଣଙ୍କ ଉପରେ ନିର୍ଭର କି ଆପଣ କେମିତି ଚାହାନ୍ତି କି ସଖାଳୁ କଣ ଖାଇବି କଣ ନାହିଁ? ତା ଉପରେ ଆଉ। ଆଉ ଆପଣ ଏତେ ଲେଟ୍ କଲେଣି ଆପଣଙ୍କ ଜଳଖିଆ ଖାଇବାରେ ଏତେ ମାନେ ଖାଇବାରେ ଆପଣ ଲେଟ୍। ନା ସିଧା ଆପଣ ଖରାବେଳ ଖାଇବା ଖାଇବେ?
ଆମର ଏପଟେ ଜୋରେ ବର୍ଷା ହଉଚି ତ ତେଣୁ ଏ କରେଣ୍ଟ ବିଦ୍ୟୁତ୍ ମଧ୍ୟ ପଳେଇ ଯାଇଚି। ଅନ୍ଧାରୁଆ ଲାଗୁଚି ତେଣୁ ଆମେ ଖାଇନୁ।
ହଁ ହଁ ବର୍ଷାର ବର୍ଷାର ପରିମାଣ ତ ମୁଁ ଭାବି ପାରୁଛି। ମାନେ ମୁଁ ଆକଳନ କରିପାରୁଛି ଆପଣଙ୍କର ପଛର ଶବ୍ଦ ଶୁଣିକି। ମାନେ ବହୁତ ଜୋରେ ଏମିତି ଶବ୍ଦ ଶୁଭୁଛି ତାର ଅଧା ବି ଯଦି ଆମର ଏ ଏଠି ବର୍ଷା ହେଇଥାନ୍ତା ତାହେଲେ ଆମର ଏଠିକା ଲୋକ ବହୁତ ଖୁସି ହୁଅନ୍ତେ। କାହିଁକି? ବିଗତ ଗୋ ପନ୍ଦର ଦିନ ଉପରେ ହେଲାଣି ଆମର ଏଠି ଏମିତି ମାନେ ଦଶ ପ୍ରତିଶତ ବି ବର୍ଷା ହେଇନି ଆପଣ ସେଠି ଯେମିତି ବର୍ଷା ହଉଛି ତାର ଗୋଟେ ଦଶ ପ୍ରତିଶତ ବି ଏଠି ବର୍ଷା ହେଇନି ଦଶ କଣ ପାଞ୍ଚ ପ୍ରତିଶତ ବି ବର୍ଷା ହେଇନି।
ହଁ ହଁ ଆଶା କରୁଛି ଇନ୍ଦ୍ର ଦେବ ସେପଟେ ବି ଦୃଷ୍ଟି ପକେଇବା ଆଉ।
ହଁ ହଁ ଲୋକ ବହୁତ ହଇରାଣ ହଉଛନ୍ତି। ଆମେ ବି ଖରା ଗରମରେ ବହୁତ ହଇରାଣ ହଉ ବର୍ଷା ହଉନି ଚାଷୀ ଭାଇ ମାନଙ୍କର ତ ଅବସ୍ଥା କହିଲେ ନ ସରେ ସେମାନଙ୍କର ପରିସ୍ଥିତି ଯୋଉ ପ୍ରକାର ଖରାପ ହେଲାଣି।
ହଁ ଆମର ଏପଟେ ଚାଷୀ ଭାଇ ମାନେ ବହୁତ ଖୁସି ହେଇଯାଇଛନ୍ତି ଆଉ ଚାଷ ଜମି ଚାଷ ଜମି
ତାହେଲେ ଆପଣଙ୍କର ଉଁ ଆମର ଏଠି କଣ ଆସିଲେ ଯାହା ଯୋଉ ପନ୍ଦର ଦିନ ତଳେ କି କୋଡିଏ ଦିନ ତଳେ ଯାହା ବର୍ଷା ହେଇଥିଲା। ସେଇ ବର୍ଷାରେ ନେଇକି ଯାହା ଆମର ଧାନ ବୁଣା ବୁଣି କାମ ହେଇଥିଲା ତ ଧାନ ତ ଏମିତି ବା ରେ ପଡିଲା ମାନେ ସେ ଗଛ ହବ ତ ସେଇଟା ଗଛ ହେଇକି ନଷ୍ଟ ବି ହେଇ ସାରିଲାଣି। ଓହୋ ଲୋକ ବହୁତ ଦୁଃଖରେ ଅଛନ୍ତି ହଁ ମାନେ ଯୋଉଟା କି ଆଉ କିଛି କାମକୁ ନାହିଁ‌‌ ଏବେ ପୁଣି ଯଦି ବର୍ଷା ବି ହବ ତାହେଲେ ଗଛ ନାହିଁ ଧାନ ଗଛ ଲଗେଇବାକୁ ଗଛ ହିଁ ନାହିଁ। ତ ଧାନ ଯଦି ବି ଏବେ ଅମଳ କରିବା ପାଇଁ ମଞ୍ଜି ବୁଣା ହବ। ବିହନ ଯଦି ବୁଣିବେ ତାହେଲେ ସେ ଗଛ ହେଲା ବେଳେ ପୁଣି ଡେରି ହବ। ସେତେବେଳେ ପୁଣି ବର୍ଷାର ଅସୁବିଧା ହବ ତା ମାନେ ଏମିତି ଆକଳନ ଆପଣ କରିପାରିବେ କି ଏଇ ବର୍ଷର ଧାନ ଯୋଉ ଚାଷ ତା ଆମର ଏଇ ଏରିଆରେ ଆଉ ହେଇପାରିବନି ବହୁତ ଅସୁବିଧା ହବ।
ହଁ ପୁଣି ଆଉ।
କିନ୍ତୁ କଣ କରିପାରିବା ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା